ମ୍ୟାଡ଼ାମ ନମସ୍କାର।
ନମସ୍କାର।
ମ୍ୟାଡ଼ାମ କେମତି ଅଛନ୍ତି?
ହଁ ଭଲ ଅଛି ତମେ କେମିତି ଅଛ?
ହଁ ଭଲ ଅଛି ସେଇଭଳିଆ ଆଉ।
ଆଉ ଆପଣ ଆଉ ଆପଣ କଣ ଖାଇଛନ୍ତି?
ତମ ଦେହ ବିସ୍କୁଟହରିକା ଖାଇଥିଲି ଆଉ ତମେ କଣ ଖାଇଛ?
ଡାଲିଆ ଉପମା ଖାଇଛି ଆଉ। ଆଉ ମ୍ୟାଡାମ କଣ ହାଲ୍ ଚାଲ୍? ନାଇଁ ବା ଦେହ ଟିକେ ଭଲ ନାଇଁ।
ଟିଫିନି ହେରିକା?
ହଁ ମେଡିସିନ ହେରିକା ଖାଇଛି ଟିକେ ଭଲ ଅଛି ଏବେ।
ହଁ ହଁ ଆଉ ଆଜି ସଣ୍ଡେରେ କଣ? ନନ୍ ଭେଜ୍ ହେରିକା ନା ନାଇଁ ସେମତି ହଁ।
ନନଭେଜ୍ ହେରିକା କଣ ହବ ମୁଁ ଜାଣିନି ରୋଷେଇ ଆମର ଷ୍ଟାର୍ଟ ହେଇନି କି ହଉଥିବ।
ଓହୋ।
ହଁ ଆଉ ଆପଣଙ୍କର?
ଆମର ଚାଲିଛି ଚିକେନ ଆସିଛି ଡାଲି ଭାତ ଏମିତି ହବ ଆଉ ଆମେ ରବିବାରେ ବି ଟିକେ ନ ଖାଉ। ଆମର ଟିକେ ସାଧା ହବ ଏମିତି ଚାଲିଛି ଆଉ।
ଆଚ୍ଛା ଆଉ ମ୍ୟାଡାମ ଆପଣଙ୍କର କଣ ପଢାପଢି ଚାଲ ଛି ନା ସରିଗଲାଣି?
ହଁ ପଢାପଢ଼ି ସରିଗଲାଣି।
ସରିଗଲାଣି ନା କୋଉଜାଏଁ ଫୁଣି ପଢିଲେ?
ପ୍ଲସ ଟୁ ତ କରିଚି ହେରା ଆଉ। ପ୍ଲସ ଟୁ ସରିକିରି କମ୍ପୁଟର କରିଥିଲି ଆଉ।
କମ୍ପ୍ୟୁଟର କୋଉ କଂପ ମାନେ କୋଉ କୋର୍ସଟା କହିଛନ୍ତି କହିଲେ?
ପିଜିିଡିସିଏ।
ଆଛା ଆଉ ଟାଲି କରି ନାହାନ୍ତି?
ନାଁ ନାଁ ଟାଲି କରିନି ଦେଖିଆ ଯଦି ହେଲା କରିବ ଆଉ।
ଆଚ୍ଛା ତାହେଲେ ଏବେ କଣ କରିବେ ଫୁଣି ଭାବିଚନ୍ତି?
ଏବେ ଏଇ ଜବ ଫପ୍ ଖୋଜା ଚାଲିଚି। ଜୁଟେନି ଜୁଟିଲେ ତ ଜବ୍ କଲା ପରେ ଦେ ଖିବା ଆଉ।
ଆଚ୍ଛା ଫୁଣି କୋଉ ଲାଇନରେ କରିବାକୁ ଚାହୁଁଚନ୍ତି?
ମୁଁ ଏଇ ସେଲସ୍ ହେରିକା ଇଏରେ ଆଉ ମାର୍କେଟିଙ୍ଗ ଲାଇନ୍ ଆଉ।
ହୁଁ। ଆଚ୍ଛା ମାନେ କୋଉ ଟାଇପର କହିଲେ ମାନେ କୋଉ ସୋରୁମ ହେରିକା ନା କୋଉଠି? ସେଲସରେ।
ଏଇ ସୋରୁମ୍ ହେରିକା ତ ଆଉ।
ଆଚ୍ଛ। ତ ସେଲସରେ ରହିବେ ନା ରିଟେଲରେ ନା ଆମର ଯୋଉ ଆସେ ହୋଲାଇ ହେରିକା?
ତମନ ମ୍ୟାନେଜମେଣ୍ଟ ଯୋଉ ଇଏରେ ଆଉ ରିଟେଲସରେ ଆଉ। ଚାଲିଚି ଖୋଜା ଖୋଜି ଆଉ ହୁଁ ଆଉ।
ହେଟା ଡେଲନି।
ନାଇଁ ଯାଇନି ସେଥେରେ। ମୁଁ ଗଲେ ଖୋଜାଖୋଜି ଚାଲିଚି ମିଳିଲେ ଦିଆ ହବ ଆଉ।
ଆଚ୍ଛା ଆଉ ମୁଁ ଶୁଣିଥିଲି ଆପଣ ଜଣେ ଗୋଟେ ପୁଅଟେ ବି ଅଛି ନା କଣ?
ହଁ ଅଁ।
ସେ କେତେ ବର୍ଷର ହେଲାଣି?
ହଁ ତାକୁ ଦେଢ ବର୍ଷ ହବ ଆଉ।
ଆଚ୍ଛା ଆଚ୍ଛା କେମିତି ଅଛି ସେ?
ହଁ ଏମିତି ଆଉ ଦୃଷ୍ଟ ପ୍ରବଳ। ଚାଲିଚି ତାର ଖେଳକୁଦ ଆଉ ତା ଖିଆପିଆ ସଇଲାଣି। ସେ ତାର ଖେଳୁଚି ଆଉ। ଆଉ ତମର ପଢାପଢି କୋଉ ଯାଏଁ ଗଲା?
ମୋର ଗ୍ରାଜୁଏସନ ଏବେ ସରିଚି।
ହୁଁ ପଛରେ ଦେଖିବ କଣ ଆଉ ନା।
ହଁ ଆପରେ ଦେଖିଆ ଜବ୍ ହେରିକା କରୁ ଆଉ।
ହଁ ପା ଜବ୍ ନହେଲେ ଆଉ କୋଉଠି କଣ ଇଏ ହବ। ଆଗ ଜବ୍ ସ‌ଇଲେ ତାପରେ ଯାଇ ଏଥିରେ ଟିକେ ଟିକେ ଦେଖି କରିବ ଆଉ। ଆଜ୍ଞା।
ଦେଖିଆ ପ୍ଲାନିଂ ଅଛି ଦେଖିଆ କଣ ହୋଉଚି।
ହଁ। ଆଉ ଗରମ କଣ କେମିତି?
ଗରମ ୟାଡେ ଆଜି ଟିକେ କମ୍ ଅଛି।
ହଁ ଯେ କିନ୍ତୁ ପୁରା ଗୁଳୁ ଗୁଳି ହୋଉନି କି ଜୋରସେ।
ହଁ ହଁ ସେଇଟା ଆଉ କହୁଚନ୍ତି।
ପ୍ରବଳ ଭାଉଜ ଖରା ଆବଶ୍ୟକ ନାହିଁ ହୁଁ।
ଆମ ଆରେ ବି ଖରା ଅଛି ଭଲ ପାଗ ଦେଇଚି।
ଅ ହଁ।
ଆଜି ବା ଆମର କଣ ପାଇଁ ଲାଇନ ଟା ଖାଲି ଅପଡାଉନ ହଉଚି ତ।
ପାୱାରକଟ୍ ହବାର ଥିଲା କାଲି ଆମର ଏପଟେ।
ଆଚ୍ଛା।
ଆଉ ହେଲାନି ତ ଆଜି ହ ହଉ।
ନାଇଁ ଆମର ଏପଟେ କିଛି ହବାର ତ ନଥିଲା କଣ ପାଇଁ କେଜାଣି ଖାଲି କଟୁଛି ଆସୁଛି ଲାଇନ କଟିଗଲେ ଖାଲି ଗରମ।
ଏମତି ଆଉ।
ଆଉ ଆପଣଙ୍କୁ ଭଲ ରୋଷେଇ ଆସେ ବା।
ହଁ ଆସେ ହୁଁ। ହଁ ଚାଲଚି ସେମତି କରେ ଆଉ।
ଆଉ କଣ ସବୁ କଣ ସବୁ ଭଲ ବନାନ୍ତି କହିଲେ?
ମୁଁ ସବୁ କିନ୍ତୁ ଜାଣିଛି ଯାହା ଯେମତି ଆଉ ତା ଆଇଁଷ ଉପରେ ସାଧାରେ। ଚିକେନ ହରିକା ଆମର ପ୍ରାୟେ ଆମେ ଆଇଁଷ ଖାଉନି। ପ୍ରାୟେ ଆମର ଜଏଣ୍ଟ ଫ୍ୟାମିଲି ନା ତ ପ୍ରାୟେ ବିଲା ଲୋକ ଉଁ ଆମର ଛୁଆ ଅଛନ୍ତି ଯେ ସେ ଏଠି ଖାଆନ୍ତି ଆଉ ପ୍ରାୟେ ଖାଆନ୍ତିନି।
ଆଚ୍ଛା ଆଚ୍ଛା ଅ ମାନେ କଣ କିଛି ଦି କ୍ଷା ଅରିକା ନେଇଛନ୍ତି ନା କଣ?
ହଁ ଏ ଯିଏ ମାନୁଚନ୍ତି ନାଇଁ କିଏ ନେଇଛି କିଏ ନେଇନି କିନ୍ତୁ ପ୍ରାୟେ ଏମତି ସଣ୍ଡେ ହରିକାରେ ତ ଖାଆନ୍ତିିନି। ଆଉ ଅନ୍ୟ ଡେ ଫ୍ରାଇ ଡେ ମାନେ ସେ ଖାଆନ୍ତି।
ମୁଁ ଶୁଣିଚି ମାନେ ପ୍ରାୟେ ଘରେ ନା ଆ ରବିବାର ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ ବୋଲି ଖଆନ୍ତି।
ହଁ ସେଥିପାଇଁ ଖାଆ ନ୍ତିନି ହଁ।
ଆପଣଙ୍କ ଘରେ ସେଇଥିପାଇଁ ନା ଆଉ କିଛି
ହଁ ସେଇଥିପାଇଁ ତ ରବିବାର ତ ପ୍ରାୟେ ଇଏରେ ଆଉ ସମସ୍ତେ ଖାଆନ୍ତି। ଏମତି ପ୍ରାୟେ ଖାଆନ୍ତିନି ଆଉ ଏମତି କମ୍ପଲସରି ନାହିଁଯେ ସମସ୍ତେ ଖାଇବେନି ଯାହା ଇଚ୍ଛା ଆଉ। ହୁଁ ମୁଁ ଖାଏ ମୁଁ ଖାଏ। ହଁ ହଁ ଆମେ ତ ଶଶୁର ହରିକା ଖାଆନ୍ତିନି।
ନାଇଁ ମୁଁ ବି ଖାଏ ମୋର ସେମତି ନାଇଁ। ଅ ମୁଁ କେବଳ ମାନେ କଣ କହିଲେ ତ ସାଧା ବାରତକ ଛାଡିଦିଏ ହ କିନ୍ତୁ ବୁଧବାର ଶୁ କ୍ରବାର ରବିବାର ଏଇ ତିନିଟା ଦିନ୍ ମୁଁ ଖାଏ।
ହଁ ମୁଁ ଶୁ ଆମେ ଶୁକ୍ରବାର ଖାଉନି ମୁଁ ସେଇ ବୁଧବାରେ ରବିବାରେ ଖାଏ।
ଶୁକ୍ରବାର କଣ ପାଇଁ ସନ୍ତୋଷିଙ୍କର କରିଛନ୍ତି କି?
ହଁ ହଁ ସେଥିପାଇଁ ଶୁକ୍ରବାର ଆମେ ଖାଉନୁ ଆଉ।
ଆଚ୍ଛା ତାହେଲେ ମାନନ୍ତି ବହୁତ ସନ୍ତୋଷିଙ୍କୁୁ।
ହଁ ଠାକୁରତ ସବୁ ସମାନେ ଆଉ ଆମ ମନରୁ ଯାହା ହାଉ
ହଁ ଠାକୁର ସମାନଯେ ମୁଁ ଶୁଣିଛି ସ ସନ୍ତୋଷିମା ମାନେ କଣ କହିଲେ ପ୍ରତିଜ୍ଞା ଠାକୁର।
ଥିନି ହୁଁ
ତାଙ୍କର ତ ବହୁତ୍ ବାରଣ ଥାଏ।
ହଁ ଖଟା ଦହି ଟମାଟୋ ସେମିତି ସବୁ ପଡିବନି। କାହା ପାଜେରେ ଖାଇବେନି ଆଉ ରାତିରେବି ଖାଇବେନି। ଆଉ ବାହାର ଜିନିଷ ବି ଯଦି କରିବ ବାହାରକୁ କୁଆଡେ ଗଲେବି ଟୋ ଟାଲ୍ ଖଟା ହିଁ ଉଁ ମେନ ହଉଛି ଖଟା ଜିନିଷ।
ଆଚ୍ଛା ଆପଣ ସେ ସବୁ ମାନନ୍ତି ନା?
ହଁ। ଏମିତି ଆଉ।
ତାର ଆଉ କଣ କଣ ସବୁ ଥାଏ ମାନେ ଏମିତି ଛୁଅଁନ୍ତିନିନା ଖଟା ହେରିକା?
ହଁ ମାନେ ଶୁକ୍ରବାର କଥା କୁହା ହଉଛି ଅନ୍ୟଦିନେ ନୁହଁ। ତ ଶୁକ୍ରବାରେ ଖଟା ଜିନିଷ ଖାଇବନିକି ଖଟା ଜିନିଷ କିଛି ଛୁଆଁ ଛୁଇଁ କରିବନି।
ଆଉ ତାଙ୍କର ପୂଜ ଯା ଯୋଉ ହୁଏ ସେ ତାଙ୍କର ଘରେ କରାଯାଏ ନା ମନ୍ଦିରକୁ ଯାଇକି?
ମନ୍ଦିରରେ ନୁହେଁ ଘରେ ହୁଏ ତାଙ୍କ ଫଟୋ ରଖିକିରି ମାଆଙ୍କର ସକାଳୁ ଉଠିକିରି ଆମର ନିତ୍ୟକର୍ମ ସାରିକିରି
ହୁଁ।
ନିତ୍ୟ କର୍ମ ସାରିକିରି ଆମର ଆରମ୍ଭ ହୁଏ ପୂଜା ପୂଜି ସଇଲେ ଏମିତି ଅଛି ଆଉ ଶୁ କ୍ରବାର ଦିନ ଖାଲିଆଉ। ସାହି ଲୋକ କରୁ ନାହାଁନ୍ତି କି ସମସ୍ତେତ
ଆଚ୍ଛା ଆପଣ ତାହେଲେ ସନ୍ତୋଷୀ ମାଙ୍କୁ ବହୁତ ମାନନ୍ତି?
ହଁ।
ଆଉ ଆପଣଙ୍କୁ ମାନେ କଣ କହିଲେ କୋଉ ଖାଇବାଟା ବେଶୀ ପସନ୍ଦ କହିଲେ?
ମତେ ମତେ ଆଗୁରୁ ବିରିୟାନି ପସନ୍ଦ ଲାଗୁଥିଲା ଚିକେନ୍ ବିରିୟାନୀ ତ ଏଇନା ଯେହେତୁ ଚିକେନ ଛାଡି ଦେଇଚି ଆଉ ଚିକେନ ବିରିୟାନୀ ନା ଏମିତି ଭେଜ ଉପରେ ଯାହା ଆଉ। ନହେଲେ ଆଗରୁ ଫେବ୍ରାଇଟ୍ ଥିଲା।
ମାନେ କର।
ଭେଜ ଆମର ଏଇ ଛତୁ ପନିରି ଭେଜ ବିରିୟାନୀ। ତ ଏଇ ଟାଇପ୍ ର ଟିକେ ଆଉ ଆଜିକାଲି ତ ସବୁ ବାହାର ଜିନିଷ ନହେଲେ ଘରେ ସେଆକୁ ବନେଇଲେ ବି କିଛି ଏଇନାହିଁ ବାହାରୁ ଆସିଲା ମାନେ ତାର ଟେଷ୍ଟ ଅଲଗା। ଆମେ ସେଇବାକୁ ବନଉଛେ ହେଲେ ବାହାରଠୁ ଆମର ଆଉ ଛାଡିବନି ଯାହାହେଲେ।
ଆରେ ନାଇଁ ନାଇଁ ସେମିତି ନାଇଁ ଘରେ ଯୋଉଟା ଆକକ୍ଚୋଲି ମାନେ ବନାଯାଏ ସେଇଟା ବହୁତ ହି ଭଲ ଦେହ ପାଇଁ। କିନ୍ତୁ ଆମେ ବାହାରେ ଖାଇକି ଖାଲି ଦେହ ଖରାପ୍ କରୁଛୁ। ଅ ନହେଲେ ଆଉ କିଛି ନାଇଁ।
ବାହାରେ ଗୋଟେ ପାଟଟା ଲାଳସାଟା ରହିଯାଇଛି ତ ସେ ସେଇ ଲାଇଫ ଟାଇପର ଯାହା ହେଲା ଏଳକୁ ଆଉ ଯାହାହେଲେ ଘର ବାହାର ଛାଡୁଛି ଆଉ। ହଁ ଆଜିକାଲି ଯୋଉ ଦେହ ଖରାପ ହେଲାଣି ନା। ସେଥିରେ ଯୋଉ କେତେ ମାନେ ଅଏଲ ମିଶା ହଉଚି
ସେମାନେ ବିକ୍ରି ପାଇଁ କହୁଛନ୍ତି ନା ସେମାନେ ଆଉ କଣ କରିବେ। ଯାହାବି ହେଲେ ହଁ ଘରେ ଆପ ଆପଣ ଯେମିତି କରିବେ ସେମିତି କଣ ବାହାରେ ହବ କି?
ହଁ ସେଇଟା ତ ଠିକ କଥା।
କିନ୍ତୁ ବାହାର ଭଳିଆ ଘରେ ବନେଇ ହଉନି କାହିଁକି ନା ସେମାନେ କରିକି ଅଭ୍ୟାସ ହେଇଗଲାଣି। ଆମେ କଣ ସେଇ ଜିନିଷ ଟାକୁ ସବୁବେଳେ କରୁନାଇଁ ସେଥିପାଇଁ ଆଉ।
ହଁ ସେଇଟା ତ ଠିକ କଥା। ହଁ
ଆଛା ମ୍ୟାଡାମ ମୋର ଟିକେ ଫୋନ ଆସିଚି ଆମେ ଟିକେ ପରେ କଥା ହବା।
ଓକେ ଠିକ୍ ଅଛି ଥ୍ୟାଙ୍କ ୟୁ।
ରଖୁଛି ମ୍ୟାଡ଼ାମ।
ଆଜ୍ଞା ଆଜ୍ଞା।
ହୁଁ।
କମ୍ ମୋଟାୋା